ହ୍ୟାଲୋ। ହ୍ୟାଲୋ, ହଁ ମ୍ୟାଡ଼ାମ ନମକାର କୁହନ୍ତୁ। ଏ ବସିଥିଲି ଆଉ କାମ କାମ ସରିଲାଣି ତ ବସିଥିଲି ଛୁଆମାନେ ଆସିନା
ଅହଃ, ଆଉ ଖାଇସାରିଲେଣି? ହ୍ୟାଲୋ
ଆପଣ ଖାଇଲେଣି?
ହୁଁ ହୁଁ ହଁ ଆମେ ଖାଇସାରିଲୁ ଆଉ ହଁ ଏବେ ଖାଇଲୁ
ଅହଃ ଆଉ କଆଁ କରୁଥିଲା ଏକ୍।
ଆଉ, ଆଜି ଟିଫିନରେ ଆଳୁ ପରଟା ହେଇଥିଲା, ଆଳୁ ପରଟା ହେଇଥିଲା।
ପୁରୀ ଆଉ ଆଳୁ, ମୋର ପୁରୀ
ହୁଁ ହୁଁ ହୁଁ ଆଉ ଛୁଆ କଣ ନେଲେ ଟିଫିନ?
ହଁ
ଆଚ୍ଛା ଆଚ୍ଛା।
ତା ମାନେ ଆଜି ସକାଳୁ ଡେରି ହେଲା, ବିସ୍କୁଟ ନେଇ କି ଆସିଲେ ଏଠି ଖାଇବେ ପୁରୀ ମଜା ଅଛି କି?
ହଁ, ହଁ, ହଁ ଆଉ ଭାତ କେତେବେଳେ ଖାଇବା ଟାଇମ୍?
କଣ ଖରା ବେଳେ ଏ କଣ କରୋଷେଇ ଏମିତି ତ ରହିବେ ଆଉ।
ହଁ ଆଜି ଆମର ଏଇ ହବ ହେଇନି ରୋଷେଇ ହବ ଲେଟ୍ ହବ ଟିକେ ଆଉ। ହୁଁ ହୁଁ। ଆଉ
ମୋର ବି ଆଜି କରିଚେ ମୁଁ ବା ଲେଟରେ ମୋର ପା ସାଢେ ଛଅଟା ବେଳୁ ପୂଜା ସଇଲାଣି। ଆଉ ଛୁଆ ମାନେ ଗଲେ ଭାରି ପୂଜା ଟ୍ଟାକୁ ତ ସରିଦେଇ ଗଲି ଆଉ ମୁଁ ଉଠେ ପାଞ୍ଚଟା ବେଳେ।
ହଁ ହଁ ହଁ।
ହଁ ପାଞ୍ଚଟା ସାଡ଼େ ଚାରିଟା ପାଞ୍ଚଟା ବେଳେ ଏମିତି ଉଠେ ଆଉ।
ଆଉ ଆଉ ଏବେ କୁଆଡେ ଯୋଉ ସବୁ ମନ୍ଦିର ଫନ୍ଦିର କୁଆଡେ ଯିବେ ସବୁ? କୁନା ନାଇଁ ଏବେ ପକୁଲେ ପଢିଲା ବୋଲି ନାଇଁ ପଡେ।
ବୁଲାବ ତ ରଜରେ ବୁଲାବ ତ ସ୍କୁଲ ଖୋଲିଲାଣି ଆଉ କେତେ କୁଆ ଯାଇହବନି ଏବେ ତ ଭାଇବାହାଘର ଏକ ତାରିଖ ସେ ଆଜି ବାର
ହୁଁ ହୁଁ।
ଯାଉଛୁ ଆଉ ଥରେ ଯିବା ଆସିବା ଖାଲି କରୁଚୁ ଆଉ।
ଆଉ ପୁରୀ ଯାଇନାନ୍ତି ପୁରୀ ଜଗନ୍ନାଥ ମନ୍ଦିର
ହଁ ଏକାଦଶୀ ରେ ଯାଇ କି ହଜ୍‌ବେଣ୍ଡ ମାନେ ଏକାଦଶି କର ପୁରୀ ଯାଇଥିଲୁ ଯାଇଁକି ଆରଥର ଆର ମା ର ଦେବସ୍ଥାନ ପୂର୍ଣ୍ଣିମା ପରେ ଭିଡ ହବ ଯେ
ହୁଁ ହୁଁ ଆଚ୍ଛା ଆଉ ପୁରୀ ଗଲେ ସବୁ କୁଆଡେ କୁଆଡେ ସବୁ ଯାଆନ୍ତି ଆପ କଣ ବୁଲିବାକୁ ସବୁ। ହ୍ୟାଲୋ। କଣ କହୁଛନ୍ତି ସଭୁନି ଭଲସେ ହଁ କଣ କହୁଥିଲେ? ହ୍ୟାଲୋ। ହ୍ୟାଲୋ। ହଁ ମୁଁ ପୁରୀ ମୁଁ ଅକ୍ଟୋବରରେ ଯାଇଥିଲି।
ସବୁ ବୁଲିଥିବେ ତାପରେ, ହ୍ୟାଲୋ।
ହଁ ଶୁଭୁନି ଭଲସେ କାହିଁକି ହ୍ୟାଲୋ ହଁ ଏବେ ଶୁଭିଲା। ହଁ ହ୍ୟାଲୋ। ନାଇଁ ନାଇଁ ମୁଁ ଏକାଦଶୀ କରୁନି ନା।
ଓ କରୁନାହାନ୍ତି ଏକାଳେ ସେକାଳେ ନାଇଁ ହବନି।